ହାଲୋ ହଁ ଜଗନ୍ନାଥ ବନ୍ଧୁ କୁହନ୍ତୁ।
ଆଁ କଣ କରୁଚନ୍ତି?
ଏଇ ବସିଚି ଏବେ ଟିକେ ଘର ପାଖରେ ଭଲ ଲାଗୁନି ଘରେ ବସି ବସି। ନିକଟସ୍ଥ ନିକଟସ୍ଥ ତିନି ଚାରି ପାରେ ବନ୍ଧୁ ଗୁଡିକ ବସିଚନ୍ତି ଏବଂ ଭାଇ ଗୁଡିକ ବସିଚ ଏଇଟି ବସିଚି ଆଉ।
ଆଁ ଖାଇଥିଲେ କଣ?
ଖାଇଥିଲି ଏକ ବିଭାଘର ଥିଲା ସେଠି ଯାଇଥିଲି ଆଉ ସେଠି ଖାଇକି ଆସିଲି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଏବଂ ମିଷ୍ଟାନ ହେଇଥିଲା, ସେଠି ଖାଇକି-ଇ ଏବେ ଆସିଲି ଆଉ। ନା, ଆପଣ?
ମୁଁ, ଏବେ ତ ଯାଇଥିଲି ଟିକେ ଜଣଙ୍କର ବ୍ରତଘର ଥିଲା।
ଆୟା,
ସେଠି ଅଭଡାଁ ଖାଇକି ଆସିଛି ଆଉ।
ଅବଡ଼ା ଅବ ବ୍ରତ ଘରେ ଆପଣ ଅଭଡା ଦଉଛନ୍ତି ଖାଇଆକୁ?
ଆଜ୍ଞା! ଆମ ଆଡେ ସେଇଆ।
ଆଜ୍ଞା, ଆପଣଙ୍କ ଆଡେ ସେରା ଚାଲେ, କିନ୍ତୁ ଆମ ଆଡେ ଚାଲେନି। ଆମ ଆଡେ ଏକେରେ ନାଇଁ ଗାଁ ଭିତରେ ଡଙ୍ଗା ଚାଲେ, ଆପଣ ଜାଣିଛନ୍ତି?
ଆୟାଁ, ମୁଁ ବି ଜାଣିଛି ଆପଣଙ୍କ ଯୋଉ, ଏବେ ଯୋଉ ଦି ତିନି ଦିନ ତଳେ ଯାଇଥିଲା ଗୋଟେ ବରଯାତ୍ରୀ, ସେଥିରେ ମୁଁ ବି ଯାଇଥିଲି।
ହଁ, ମୁଁ ପା ସେ ଡଙ୍ଗାରେ ଥିଲି, ଆଉ ମୁଁ ଆଗ ଧାଡ଼ିରେ ଥିଲି, ଆପଣ ପଛ ଧାଡ଼ିରେ ଥିଲେ।
ଆପଣ ଯଦି ବିଶ୍ଵାସ କରିବେନି! ଗୋଟେ ବା, ଗୋଟେ ଠାକୁରାଣୀଙ୍କ ଆଗ ବାଟେ ଗଲେ ସେ ଠାକ୍ ଠାକୁରାଣୀଙ୍କ ଆଗ ବାଟେ ଯୋଉ, ଯେମିତି ଠାକୁରଙ୍କ ଆଗ୍ ଆଗରେ କୁହା ଗଲେ ଝୁଣା କିମ୍ବା ଧୂପ ବାସ୍ନା ହୁଏ।
ଆଜ୍ଞା।
ସେଠି କିନ୍ତୁ ଅଲଘା ପ୍ରକାର ବାସ୍ନା।
ଆଜ୍ଞା, ସେ ଦୃଶ୍ୟ ଗୁରା ଆପଣ କୁହନ୍ତୁନି! ସେ ଯଉ ବାସ୍ନା! କି ଆପଣ ହଃ ହଃ କନ୍ଧ କର୍ପୁର କିଏ?
ଆଜ୍ଞା।
ଆଜ୍ଞା, ସେ ଦୃଶ୍ୟରେ ବହୁତ ସେ ଦୃଶ୍ୟରେ ବହୁତ ମନର ଦୃଶ୍ୟ ଯୋଉ ଆ ଥିଲେ ବ-ବରଯାତି ମାନେ ସେମାନେ ସବୁ ଦେଖିଥିବେ ଯଉ ଦୃଶ୍ୟ ସେ ଆଉ ଖାଇବା ଖାଇପାରିନଥିବେ। ଆଜ୍ଞା।
ପୁରି ଆଇଥିବ।
ସେଇ ଦୃଶ୍ୟରେ, ତାଙ୍କ ପେଟ ପୁରି ଯାଇଥିବ ଆପଣ ଆଉ କଣ କହୁଛନ୍ତି?
ଆଁ ମୁଁ କହୁଥିଲି କି, ଆପ୍ ମୁଁ ସେ ଯୋଉ ଭୋଜିଟେ ହେଇଥିଲା
ଆଜ୍ଞା।
ଆୟା, ଆମେ ତ ଯାହା ଖା ଏଠି ଦେଖିଲୁ ଦେଖିଲୁ ଆ ଆଗ୍ ଜ୍ଞା, ଆସିଲା ବେଳକୁ ଗୋଟେ ଦେଖିଲୁ ଗୋଟେଁ ପାଲା ମଣ୍ଡପ ଟିଏ ଅଛି।
ଆଜ୍ଞା।
ତା, ବାମକରେ ଗୋଟ୍ ଏମିତି ଗୋଟେ ଆମେ ଭାବିଲୁ ସେଠି ଗୋଟେ, କେନାଲ ବୋଧେ ଖୋଲା ହେଇଛି।
ଆଜ୍ଞା, ମୁଁ ବା ସେଠି ଦି ଦଶ ଟଙ୍କା ଦେଇକି ଏକରୁ ପାର୍ କରିକି ଡଙ୍ଗାରେ ବସିକି
ଆୟା, ଆପଣଙ୍କ ତା, ହେଲେ ନାଉରୀ ଆପଣ ନା?
ହଁ, ଆଜ୍ଞା।
ଆ, ଆପଣଙ୍କ ଡଙ୍ଗାରେ ବୋଧେ ଆମେ ଆସିଥିଲୁ ଓ ଆଗ ଫଟ
ଆଜ୍ଞା, କୁହନ୍ତୁ।
ଆପଣ, ଡ଼ଙ୍ଗାର ର ଆଗ ଫଟ ତ?
ଆଜ୍ଞା, ଏ ଡଙ୍ଗାରେ ଟିକେ ସେଠି ଟିକେ ପ୍ରୋବ୍ଲେମ୍ ଅଛି।
ଆଜ୍ଞା, ଆପଣ ସେଠି କୁକୁର ଚମଣା ଆଣି ପକଉନାହାଁନ୍ତି?
ନାଇଁ ସେକେରେ, ସେପରି କିଛି ସମାଧାନ କରାଯାଇ ପାରିବନି। କାରଣ ସେଠି ପାଣି ଗୋଟେ ବହୁତ ଜମେଇ ରହୁଛି। ଆଉ ଡଙ୍ଗା ବୋର୍ଡ ତ ବୁଡି ଯାଉ ସେଠି, ବିଭିନ୍ନ ପ୍ରକାର ବୋର୍ଡ ସେଠି ବୁଡି ଲାଇଁ।
ଆୟାଁ।
ଆଜ୍ଞା, ବଡ ବଡ ଯାନ ମଧ୍ୟ ସେଠି ଏ ଥରେ ଆସିଲା ହେଠି ବନ୍ୟା ଆସିଲା, ଦିଟା ଗାଡି ସେଠି ଠିଆ ହେଇଥିଲା, ହଠତ୍ କିନି ବନ୍ୟା ଆଇଲା। କଣ କରିବା କହିଲୁ, ଲୋକଙ୍କର ଧନ ହାନି ହେଲା ଆଉ ପା ସେ କ ଏମିତି ହେଲେ ସମସ୍ତଙ୍କ ପଇସା ଅଧିକ ସେଠ ଥିଲେ କୋଟିଏ ଟଙ୍କା, ଆଜ୍ଞା ଆଜ୍ଞା। ଆଉ ଗ୍ରାମରେ ବୋଧେ ଯୋଉ ପାଖରେ ଯିବେ ଆପଣ ସେଠି ବିଭିନ୍ନ ପ୍ରକାର ଆପଣ ଗ୍ରାମ ଦେବୀ ଶହେ
ହେଉ ମିଷ୍ଟାନ
ଆଜ୍ଞା ନିଷ୍ଟାର ସହିତ ଆପଣ ବିଭିନ୍ନ ପ୍ରକାର ମନ୍ଦିର ଗୁଡିକ ମଧ୍ୟ ଦେଖିପାରିବେ।
ଆଜ୍ଞା।
ଆଜ୍ଞା କୁହନ୍ତୁ?
ଆ ଆ
ଆଜ୍ଞା ସେ ଯୋଉ ମନ୍ଦିର ଗୁଡା ଦେଖିବୁ ସେ ମ ମନ୍ଦିର ଚୁଳି ମରା ହେଇନଥାଏ।
ଆଜ୍ଞା ଆଜ୍ଞା ମୁଁ ମଧ୍ୟ ସେ ସେ ସେ ଦୃଶ୍ୟଗୁଡ଼ିକ ମୁ ମଧ୍ୟ ଦେଖି ଆସିଛି। ମୁଁ ଯଦି ଆ ଯଦି ଚା ମନ୍ଦିର ଆଡକୁ ନମସ୍କାର ହେବାକୁ ପଡେ କିନ୍ତୁ ଗାଡି ଦିଆ ସଙ୍ଗରେ ସେପରି କିଛି କିଛି ବ୍ୟବସ୍ଥା ନଥାଏ ଆଉ ସେ ମନ୍ଦିର ଖୁବ ସୁନ୍ଦର ଏବଂ ସେ ସେ ମନ୍ଦିରରେ ଭୋଗ ଗୁଡିକ ଆପଣ ଖାଇନାହାନ୍ତି।
ଆପଣ ଯେବେ ଯାଇଥିବେ ଆପଣ ତେବେ ଭାଇ ଭୁଲ ଭାଲ ଯଦି ସକାଳ ଅ ସକାଳ ସକାଳ ବ୍ରେକ୍ଫାଷ୍ଟ କରିକି ଆପଣଙ୍କୁ ମଳ ଲାଗିଥାଏ ଆପଣ ଯଦି ସେଇ ସେଇ ମ ସେଇ ମନ୍ଦିର ବାଟେ ପଳେଇବେ
ଆଜ୍ଞା ଆପଣଙ୍କ ଦିନ ପୁରା ଶୁଭ ଏତେ ହବ ଆପଣ ପ୍ରକାଶ କରିପାରିବେନି।
ଆଜ୍ଞା ଆଉ ଆପ ଆପଣ ଦେ ଆପଣ ମନ୍ଦିର ଦେଖୁ ଦେଖୁକା ଆପଣଙ୍କ ଆଖିରେ ଲୁହ ଆସିଯିବ।
ଆଜ୍ଞା ଆପଣ ସେ ଯୋଉ ରାସ୍ତା ଗୁଡିକରେ ଦେଖିବେ ଏବେ ତ ସେଇଠି କିଛି ସେଇଠି ଅଂଶରେ ଅଳ୍ ମନ୍ଦିର ଗୁଡିକ ଥିଲା ଏବଂ ଏବେ ପୁରା ପୋଲ ପର୍ଯ୍ୟନ୍ତ ମନ୍ଦିର ଗୁଡିକ ହେଇଗଲାଣି ବିଭିନ୍ନ ପୁରା ମନ୍ଦିର ତୋଳା ସରିଯାଇଛି ଯାହାର ମୁଣ୍ଡିହୀନ ମୁଣ୍ଡିହୀନ ମନ୍ଦିର
ଆଜ୍ଞା।
ଆଜ୍ଞା ଯା ମୁଣ୍ଡି ଆପଣ ଧର୍ମା ହେଇକି ମାରିବେ।
ନା ଆଜ୍ଞା ମୁଁ ମାରିପାରିବିନି ଆପଣଙ୍କ ଗାଁକୁ ମୁଁ ଯାଇପାରିବିନି ଆପଣ
ଆଜ୍ଞା।
ମୋର ମାମୁଁ ଘର ଅଛି ସେଥିରେ ମୋ ମାମୁଁ ଯାଇକି ମାରିକି ସେ ଯୋଉ ଗାଡିଆରେ ଗଳି ପଡିବେ।
ଆଜ୍ଞା ଆଜ୍ଞା ଆପଣ ଖୁବ ଭଲ କହିଲେ ଆପଣ ମାମୁଙ୍କର ଭଲ ଚିନ୍ତାଧାରା। ବହୁ ଲୋକ ମନ୍ଦିର ତୋଳି ଯାଇଛନ୍ତି ତା ମୁଣ୍ଡି ମାରିବା କଥା ଯଦି ଭାବିଛନ୍ତି ତାହେଲେ ବହୁତ ସୁନ୍ଦର କଥା ଭାବିଛନ୍ତି। ଧରମା ଭଳିଆ ଧରମା ଭଳିଆ ଧର୍ମପଦ ଭଳିଆ ଧର୍ମ କରିବାକୁ ଜାଉଛନ୍ତି ସିଏ।
ଆଜ୍ଞା ସିଏ ଅଧିକ ମୁଣ୍ଡି ମରା।
ଆଜ୍ଞା ମୁଣ୍ଡି ମରା ନୁହେଁ ସେ ଯୋଉ ହଁ ମୁଣ୍ଡି ମରା। ସେ ଭଲ ଚିନ୍ତାଧାର ଅଛନ୍ତି ଆପଙ୍କ ମାମୁଁ ତାହାଲେ। ଖାଲି ବହୁତ ମୁଣ୍ଡି ମାଇଲେଣି ଆଉ କେତେ ମୂ ଆଉ ଏ ସେ ଯଉ ମୁଣ୍ଡି ଉରା ଯେତିକି ମନ୍ଦି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସେ କେତେ ମୁଣ୍ଡି ମାରିଛନ୍ତି ତାର ଆପଣ ହିସାବ ବି ରଖିିନଥିବେ?
ଆଜ୍ଞା। ଆପଣ ମୁଣ୍ଡି ମାରିକି ପୁରା ଇ ମୁଣ୍ଡି ମାରି ମାରି ଆଉ କେତେ ମନ୍ଦିର ତୋଳି ସାଇଲେଣି।
ଆଜ୍ଞା ଆପଣ ପୁଣି ବିଭିନ୍ନ ପ୍ରକାର ସମୁଦ୍ର ସମୁଦ୍ର ମିଳିବ ଆ ଆପଣ ମ ମନ୍ଦିର ଆଗରେ ଦେଖିବେ ଖାଲି ଭୋଗ ଥୁଆ ହୋଇଥିବ।
ଆଜ୍ଞା ଆଜ୍ଞା ହଁ। ଆଉ ଖୁବ ଭଲ ଲାଗିଲା କଥା ହେଇକି ସେ ମନ୍ଦିରରେ ଦେଖିବେ ଆପଣ ମନ୍ଦିର ତ ନିଶ ବଢିଆ ସୁନ୍ଦର ଗଛ ଗୁଡିକ ମତେ ଲାଗିଛି ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଜ୍ଞା ର୍ ଶୁଣନ୍ତୁ କୋଣାର୍ କୋଣାର୍କ ମୁଣ୍ଡି ବାରଶହ ବଢେଇ ମାରି ପାରୁନଥିଲେ ଏତେ ବାର ହଜାର ମନ୍ଦିର ମୁଣ୍ଡି କିଏ ମାରିବ ସେଗୁଡା
ମୋ ମାମୁଁ ଅଛନ୍ତି ନା?
ଆଜ୍ଞା ଆପଣଙ୍କ ମାମୁଁଙ୍କର ବହୁତ ଭଲ ଚିନ୍ତାଧାରା।
ଆଜ୍ଞା। ଆଜ୍ଞା ଆପଣ କହନି ଆଜ୍ଞା। ବହୁତ ସୁନ୍ଦର ଚିନ୍ତାଧାରା ଆପଣଙ୍କ ମାମୁଁ ର ଯାହା ମୁଣ୍ଡି
ଆପଣ ସେ ମୁଣ୍ଡିମରା ଯୋଉ ମନ୍ଦିର ଗୁଡା ପ୍ରତିଷ୍ଠା ହେଇଛି ସେଠାରେ
ଆପଣ ସରକାରଙ୍କ ଠାରୁ ପଇସା ଆଣିଛନ୍ତି? ନା ଲୋକମାନେ ଦେଇକି ତୋଳିଛନ୍ତି।
ନାଇଁ ସେପାଇଁ ସେ ମନ୍ଦିର ଗୁଡିକ ତୋଳିବା ପାଇଁ କୌଣସି ପଇସା ଦରକାର ନାହିଁ ଆଜ୍ଞା। ସେ ମନ୍ଦିର ତୋଳିଆକୁ କିଛି ପଇସା ଦରକାର ନାହିଁ ଭଲ ଚିନ୍ତାଧାରା ଥିବା ଦରକାର। ମନ୍ଦିର ଗୁଡିକ ଆପେ ଆପେ ତୋଳି ହୋଇଯିବ।
ଆଜ୍ଞା ମୋ ମାମୁଁ ତ ଅଧିକ ମୁଣ୍ଡି ମରା ବରଗେଜ ମରା କେତେ ମରା ଅଛନ୍ତି।
ଆଜ୍ଞା। ଆଜ୍ଞା ଆଜ୍ଞା ବହୁତ ବହୁତ। ମୁଁ କହିଲେ ଆପଣ ମାମୁଁ ତ ସେଠି ମୁଣ୍ଡି ଆପଣଙ୍କ ମାମୁ ତ ଆଗରେ ମନ୍ଦିର ତଳିଛନ୍ତି ବୋହୁତ ଗୁଡ଼ିକ।
ଆଜ୍ଞା। ଆଜ୍ଞା ତ ଯୋଉ ମନ୍ଦିର ଗୁରା ହେଇଥିବ ତାଙ୍କର ପିଲର ଖୁଣି ଟି ପୁରା ବହୁତ ମୋଟା।
ଆଜ୍ଞା ଆପଣଙ୍କର ବର୍ଷାରେ ବହୁ ମନ୍ଦିର ଗୁଡିକ ମଧ୍ୟ ଭାଙ୍ଗିଗଲାଣି। ଏବଂ ଯଦି ସେ ମୁଣ୍ଡିରୁ ମୁଣ୍ଡି ମ ମାରା ନଯାଏ ପିଲ ନ ଦିଆଯାଏ ତାହେଲେ ସେ ମନ୍ଦିର ଗୁଡିକ ବହୁତ ଦିନ ତିସ୍ କି ରହିପାରିବନି ବର୍ଷାରୁ ଭାସି ପଳେଇବ।
ଆଜ୍ଞା ଆପଣ ଜାଣିଥିବେ। ସେ ଯଉ ଡେ ପ୍ରତିଦିନ ସେ ମନ୍ଦିର ଗୁଡିକ ପ୍ରତିଷ୍ଠା ହଉଛି।
ଆଜ୍ଞା ପ୍ରତିଦିନ ସକାଳେ ସମସ୍ତେ ସକାଳେ ଓ ସନ୍ଧ୍ୟାବେଳେ।
ସନ୍ଧ୍ୟା ବେଳେ ଏତେ ନୁହଁ ସ-ସକାଳ ପାଞ୍ଚଟା କିମ୍ବା ସାତଟା ଭିତରେ ଯିବେ
ଆଜ୍ଞା।
ଆଜ୍ଞା ସେଠି ପଣ୍ଡା ଦରକାର ନାହିଁ।
ଆପଣ ଆପଣ କେତେବେଳେ ମୁଣ୍ଡି ମାରିବେ ଏଇ ଯୋଉ ମନ୍ଦିର ତୋଳିବାକୁ ଯାଆନ୍ତି?
ଆଜ୍ଞା ମୁଁ ଗୋଟେ ସମ ସମୁଦ୍ର କୂଳକୁ ପଳାଏ
ଆଜ୍ଞା ସମୁଦ୍ର କୂଳ ମଧ୍ୟ ହଁ ଯେପରି କଣ
ଏଠି ଅଧିକ ମନ୍ଦିର ହେଇଗଲାଣି ତ ଅଧିକ ଦାନ ବାକ୍ସରେ ପଡିବନି ପଇସା ସେଥିପାଇଁ ମୁଁ ଏକାଲା ସମୁଦ୍ର କୋଳରେ ଗୋଟେ ମନ୍ଦିର ଖୋଳି
ଆଜ୍ଞା ସେ ଭଲ ସେ ଚିନ୍ତାଧାରା ଭଲ କାରଣ ସେଠି ଗୋଟେ ଫାଙ୍କା ଜାଗା ରେ ମନ୍ଦିରେ ତୋଳା ହେଇନଥିଲା। ବହୁ ଦିନ ହେଲେଣି ଆପଣ ତୋଳିଦିଅନ୍ତି।
ଆପଣ ଜାଣିଥିବେ ଏଠି ଭୂତ ପେତ ରୁହନ୍ତି।
ହୁଁ ଆଜ୍ଞା ଆପଣ ସେଠି ମନ୍ଦିର ତୋଳିଛନ୍ତି କାରଣ ସେ ଟିକେ ଅଛି ସମୁଦ୍ର କୂଳରେ ଆଉ ମନ୍ଦିର ସେ ତୋଳିବା ଦ୍ଵାରା ଆପଣଙ୍କୁ ସୁବିଧା ମଧ୍ୟ ବିଭିନ୍ନ ପ୍ରକାର ମିଳିପାରିବ।
ଆଜ୍ଞା ଆପଣ ସେ ଆପ ଆପଣ ଆପଣ ସେଠି ମନ୍ଦିର ତୋଳିବେ ସେଠି ଯାଇକି ପାଞ୍ଚେଇ ହେବେ?
ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଯେହେତୁ ମନ୍ଦିରରେ କା କର୍ମ କଲା ପରେ ଦେହରେ ସିମୋ ଟେ ଏବଂ ଇଅ ଗୋଟେ ଲାଗିଥିବ।
ଆପ ଆପଣ ଆପଣ ଯେବେ ଦେଖିବାକୁ ଆସିବେ ଦେଖିବେ କେତେ କଳା କାର୍ଯ୍ୟ କୃ ତି ମାନଙ୍କର ହେଇଛି ସେଗୁରା ସବୁ ପୁରା
ସୁଣ ଆଉ ଗୋଟେ। ଆଉ ଗୋଟେ କଥା ଲକ୍ଷ୍ୟ କରିନାହାନ୍ତି ମନ୍ଦିର ବିଭିନ୍ନ ପ୍ରକାର ରଙ୍ଗ ହୋଇଥାଏ ଦେଖିବେ।
ଆଜ୍ଞା ଆଜ୍ଞା ଗୋଟେ ଗୋଟେ ମନ୍ଦିର କସରିଆ ହେଇଥାଏ।
ଆଜ୍ଞା ବିଭିନ୍ନ ପ୍ରକାରେ ନାଲିଆ।
ନାଲିଆ, ହଳଦିଆ।
ଆଜ୍ଞା ଆଜ୍ଞା ଆପ ଯୋଉ ବହୁ ପ୍ରକାର କଳା ଅଛି କିନ୍ତୁ ଏଇ କଳା ବହୁତ ଭିନ୍ନ ଏବଂ ଏଇ କଳା ଯଦି ଭାରତର। କିଛି ପ୍ରତି ଯୋଗିତା ହୁଏ ତାହେଲେ ଆପଣ ମାମୁଁ ପ୍ରଥ ଯ ଯୋଉ ସ୍ଥାନ ପାଇବେ।
ଆପ୍ ଆପଣ ଯଦି ସେ ମନ୍ଦିର ଓପ ଓପରେ ଟିକେ ବି ଆପଣଙ୍କର ଲାଗି ଯାଇଥିବ କିଛି ଜିନିଷ
ଆଜ୍ଞା।
ଆପଣ ସେ ଦିନ ଯାକ ବାସ୍ନା ହେବେ।
ଆଜ୍ଞା ଆପଣର ସେ ଯୋଉ ମନ୍ଦିର ଟି ତୋଳା ହଉଛି ସେଇଟା କ
ଆପଣ ଯେତେବେଳେ ଦେଖିବେ ସେ ଆ ମନ୍ଦିର ଭିତରେ ପଶିଯିବେ ଖାଲି ଯୁଆଡେ ହାତ ମାରିବେ ଖାଲି ମଟର ଚୋପା।
ଆଜ୍ଞା ଆପଣ ସେ ମ
ସେଠାରେ ଗୋଟେ ମୋର ଗୁଗୁନି ଦୋକାନ ଅଛି।
ଆପଣ ଆପଣ ମନ୍ଦିର ଟିକୁ ଆପଣ ମନ୍ଦିର ଗୁଡିକୁ କୋଉଥିରେ କୋଉ ସିମଣ୍ଟରେ କି କୋଉ ବାଲିରେ ତିଆରି ହଉଛି ନା
ଆଜ୍ଞା ଆଜ୍ଞା କିଛି ବା ବାଲି ସିମେଟ୍ ମାନେ କିଛି ନୁହଁ।
ଆଜ୍ଞା।
ଆଜ୍ଞା। ଖାଲି ଖାଲି ଖାଲି ଯୋ ମାଗଣା ଭୋଜି ଖା ମାଗଣା ମ ଭୋଜି ଖାଦ୍ୟରେ।
ଠିକ୍ ଯା ହାଉ କଥା ହେଇ ବହୁତ ଭଲ ଲାଗିଲା ମନ୍ଦିର
ସିଏ ମନ୍ଦିର ଦେଖିବାକୁ କହିବେ।
ହ ଉ ହେଲା କାଟ ଆଉ କଟୁନି କଲ କାଟ।